ହଲ ହ୍ୟାଲୋ
ନେଟ୍----ଇସୁ ରହୁଚି ବଧେ।
ଜୟ ଜଗନ୍ନାଥ୍ ବନ୍ଧୁ, ନେଟ୍ ରହୁଚି ବଧେ ଆପଣଙ୍କର।
ଆପଣଙ୍କ ଭଏସ୍‌ ଟିକେ ଧୀରେ ଶୁଣା ଯାଉଚି।
ଆଚ୍ଛା ଆଚ୍ଛା, ଏବେ ଠିକ୍ ଶୁଭା
ହଁ! ଏବେ
ହଁ
ହ
ହାଲୋ।
ଆଛି ଆଚ୍ଛା ଆଉ ଆପଣ କ'ଣ ପ୍ଲସ୍‌ଥ୍ରୀ ପକେଇ ଥିଲେ ବଧେ।
ହଁ ଫମ୍ ତ ପକେଇଚି, କାଲି ତ କଲେ ସାଠିପିକେଟ୍ ଆ
ଓହୋ ଆପଣ ଭାବିଥିଲେ ପ୍ଲସ୍‌ଥ୍ରୀ କଉ କଲେଜେ ରେ କରିବେ?
ଦେଖିବା କଉ କଲେଜେ ରେ ଆସୁଚି। କାମଡ଼ରେ ଆସିବ ବୋଲି ମୋର ଆଶା ଅଛି କିି ଆସିବ ସେଇଠି କରିବି ଆଉ।
କୋଉ କୋଉ କଲେଜ ଏକାମ୍ର
ଏକାମ୍ରରେ ହଁ ପରସେଣ୍ଟେଜ ମୋର ବହୁ କମ ଅଛି। ସେଇଠି ହିଁ ଘର ମୋର ସ୍ଥାନ।
ହୁଁ ଆଉ ଅଲଗା କୋଉଠି କିଛି ହବନି?
କହୁନ କଉଠି ଯଦି କହୁଛନ୍ତି କିଏ କିଏ ମହର୍ଷି ହେଇଯିବ ବୋଲି ମତେ ତ ନାଗୁନି ମହର୍ଷି ହେଲା ବୋଲି। କଟରେ ବି ନହେଲା ଭଳିଆ ଲାଗୁଛି ଦେଖିବା।
ରାଜଧାନୀ ବି ଜେ ପି ଏରା ସବୁ କିଛି ହବନି।
ମୋର ସାର୍ଟିଫିକେଟ ବି ଯଦି ଥାନ୍ତା ମୁଁ ଅଲଗା ସାର୍ଟିଫିକେଟ ପକେଇ ଦିଅନ୍ତି । ଜେନେରାଲ ଯେହେତୁ ଭାରି ଅସୁବିଧା ଏ ସି ବି ସି ଓ ବି ଶି ହେଇଥିଲେ ପଳେଇ ଆସିଥାନ୍ତା ବି ଜେ
ଜ୍ଞା
ଆପଣ କଣ ବ୍ରାହ୍ମଣ?
ନାଇଁ ନାଇଁ ଖଣ୍ଡାୟତ
ଆଉ
ହୁଁ। ଆପଣ ଏବେ ସାର୍ଟିଫିକଟ ନେଇକି ଆସିଲେ ତାହେଲେ।
ଆଜ୍ଞା ମୁଁ ଏବେ ଯାଇଥିଲି ସାଇଙ୍କ ସହିତ ନେଇକି ଆଇଲି ଆଉ।
ଆଚ୍ଛା ଆଚ୍ଛା ଆପଣଙ୍କର କୋଉ କଲେଜ?
ମୋର ପା
ଆଚ୍ଛା, ଆଚ୍ଛା।
ହଉ ଆଉ ଆପଣଙ୍କର ମିତ୍ର ପ୍ରୀତମ?
ହଁ ତାଙ୍କ ସହିତ ତ ମୁଁ ସେଇ ଘଣ୍ଟାଏ ତଳେ ବାର୍ତ୍ତାଳାପ କରୁଥିଲି।
ହଁ କହୁଥିଲେ ଆପଣ ତାଙ୍କ ସହିତ ବାର୍ତ୍ତାଳାପ କରୁଥିଲେ ମୁଁ ତାଙ୍କୁ କହିଲି ସେ କହିଲେ କି ମୁଁ ଏବେ ଯାଉଛି ଖାଇକି ଆସିବି।
ତାଙ୍କୁ ପଚାରି ଥିଲି ଆଉ କିଛି କଥା ହେବା ପାଇଁ ନାଇଁ ସିଏ କହିଲେ କି ମୁଁ ବ୍ରେକ୍ ନେଇଛି। ହେଡଫୋନ ଲଗେଇ ତାଙ୍କ କାନର ସନ୍ତୁଳନ ହଲି ଯାଇଛି ପୁରା
ଆଚ୍ଛା, ଆଚ୍ଛା। ସେ କହିଲେ ମୁଁ ଏବେ ଲୋକମାନଙ୍କର ଖାଇକି ଆସିବେ ମୁ କହିଲି ହଉ ଯାଆନ୍ତୁ ଖାଇକି ଆସନ୍ତୁ।
ଆଚ୍ଛା ଆଚ୍ଛା ତାହେଲେ ଖାଇକି ଆସନ୍ତୁ ଆସନ୍ତୁ ଖାଇକି ବଳ ଆସିବ ଫୁଣି କଥା ହେବେ।
ଆପଣଙ୍କର କଣ ତିରିଶ ଟଙ୍କା ନେଇଥିଲା?
ଆ କୋଉଟା କହିଲେ?
ଏ ସାର୍ଟିଫିକେଟ ପାଇଁ।
ହଁ ହଁ ତିରିଶ ଟଙ୍କା ମୁଁ ଅଲଗା କ୍ୟାଫେରେ ଗଲି ବୋଲି ସିଏ ତାଙ୍କର ୟୁଜର ଆଇ ଯୋଉ କଲେ ଏଇ ୟୁଜର ଆଇଡିରେ ହେଇଗଲା ଆଉ ଏକ୍ସଟ୍ରା ଛଅ ଏକ୍ସଟ୍ରା ନେଇଥିବେ ଆଉ ମାନେ ତିରିଶ୍ ହୁହୁଁ ନବେ ଟଙ୍କା ଏକ୍ସଟ୍ରା ନେଇଗଲେ ବା।
ନବେ ଟଙ୍କା ଏକ୍ସଟ୍ରା ନେଲେ!
ହଁ ମାନେ ମୋର ଖବର ନିଜ ମାମୁଁ ଙ୍କ ଏନ୍ ଏସ ବି ଆଇ ଥିଲା ମୋର ଟୋଟାଲି ମନେ ବି ନାହିଁ ଆ ତାଙ୍କୁ କହିଥିଲେ ମୋ ଘରେ ବସିକି କମ୍ ପଇସାର ହାଁ ହାଁ ମୁଁ ଆଉ। ତରତରରେ ଯାଇକି ସେଇ କ୍ୟାଫେରେ ବସିଗଲି କାଫେରେ ବସିଲେ ଶହେ କୁଡ଼ିଏ କହିଲୁ ମୁଁ ଛାଡ଼ ଆଉ କଣ କଲେଣି କରିଦେଲେ ଯିବ। ସେଠି କଲି କରକି ରିସିଭ୍ ଟା ଆଣିଲି ଆଉ।
ଆମର ପଇସା ଫଇସା କିଛି ନଉନାହାନ୍ତି ଫାଷ୍ଟ କହୁଛନ୍ତି ନେବେ ତାପରେ ମନା କଲେ ନାଇଁ ନବନି
ମାଗଣାରେ ଦେଲେ?
ନା ଆମର କିଛି ନେଲେନି ଫାଷ୍ଟ କଉଚନ୍ତି ନେବେ ବୋଲି ତାପରେ କଣ ହେଲା ନା ନେଲେନି
ଟୋଟାଲ ଫିସି ନେଇ ନାହାନ୍ତି ଦେଇ ଦେଲେ ପୁରା
ହଁ କିଛି ମାଗଣାରେ ଦେଇଥିଲେ ଯେମିତି ରାଜଧାନୀରେ ଆମର
ଆମର ଟିକେ କଣ କରିବା? ଏଁ ଭଲ କଲେଜ ନାଁ କୁ ଖାଲି ଭଲ କଲେଜ ଟିକେ କିନ୍ତୁ ଦୋଷ ରହୁଛି ଆଉ।
ଦୁଶ ନୁହେ ମହା ଦୁସ। ସବୁ ଦୋଷ ତ ଆଠ ନମ୍ବର କଲେଜ ରେ।
ସତ କଥା କହିଲ ନାଁ ବଡ ସିନା ନା। ନାମ ବଡ଼େ ଦର୍ଶନ ଛୋଟେ।
ହୁଁ ହୁଁ। ଆଉ ଆପଣଙ୍କର କେତେ ହେଲାଣି ପଇସା?
ହଁ ସେମିତି ଆଉ ଗରିବ ଭଳିଆ ଆଉ ସମସ୍ତଙ୍କର ଯେତିକି ଆସେ ମୋର ତ ସେତିକି ନାଇଁ ବହୁତ କାହିଁ ନା ସମସ୍ତଙ୍କର ଅଧିକାଂଶ ବହୁତ ଆଗକୁ ପଳେଲେଣି ମୁଁ ବହୁତ କମ ତାଙ୍କ ଠୁ ବହୁ
ନାଇଁ ମୁଁ ବି ପଛରେ ଅଛି ଆପଣଙ୍କ ତଥାପି କେତେ ଆସିଛି?
ତା ବି ସେଇ ଆଠଶହ ଭଳିଆ ଆଉ।
ତ ଆପଣ ମୋଠୁ ଆଗରେ ଆପଣ ମତେ କଣ କହୁଛନ୍ତି?
ଆପଣ କଥା ହେଇ ନାହାନ୍ତି ନା ଆପଣଙ୍କ ସରିଲେ ମୋର ସେଇ ଯିବେ। ତଥାପି ମୁଁ ଆଜି ଗୋଟେ ଦିନ ପୁଣି କାଲି ରାତି ପୁରା ଗୋଟେ ଦିନ ବସିକି ଭାବୁଛି ପୁରା ସାରିଦେବି। ତିରିଶ ନମ୍ବର ଯାଏଁ ପୁରା ପଳେଇବି।
ମୁଁ ବି ସାରିଦେବି ଭାବୁଛି କାରଣ ମୋର ମାତ୍ର ପାଂସ ଟଙ୍କା ଟା ହେଇଛି।
ଆଚ୍ଛା।
ହଁ ୟୁବରାଜ ଭାଈଙ୍କର ବହୁତ ଆସୁଥୁବ।
ହଁ ସିଏ ତ ଏମିତିରେ ଗୋଟେ ଗପୁରା ଲୋକ କହିଲେ ଗପିବାକୁ ସିଏ ଗପିବେ ତ ତାଙ୍କୁ କହିଲେ। ଆଉ ତାଙ୍କର ଘର ଅଧିକା ହେଇଥିବ ତାହେଲେ ଉପରେ ମରେଇଥିବ। ଏତେ ଗପୁଛନ୍ତି ହଁ ପ୍ରୀତମ ଭାଇଙ୍କର ବି ତ ଦୁଇ ଉପରେ।
ଏକୋଇଶ ପରେ ପା।
ହଁ ଦେଖିନି ତାହେଲେ।
ଆମେ ଆମେ ଟିକେ ଗପି ପାରିଲେନି ଆମର କମ।
ହୁ ସେୟା। ଆମେ ସକାଳୁ ଆଜି ବହୁତ କରିଚ ବହୁତ ଛଅ ସାତଟା ହେଇସାରିଲଣି ତ। ଗୋଟେ କଥାକୁ ବାରମ୍ବାର କହିଲା ବେଳକୁ ବୋରିଙ୍ଗ ଲାଗୁଛି କିନ୍ତୁ ତୁ ଛାଡ। ଦରକାର ତ ପଇସା ଟା ସେଥିପାଇଁ ଚାଲ।
ଆଜ୍ଞା କଣ କରିବା ମୋର ତ ଆଜି ସକାଳୁ ମାତ୍ର ଏଇଟା ପ୍ରଥମ। ମୁଁ ତ ନଥିଲି ମତେ କାଲି ଜଣେ। ଫୋନ କରି କରିଥିଲେ ଉ। ଗ୍ରୁପ ରେ ହଁ ମୋ ମୁଣ୍ଡ ଖାଇଗଲେ ସେ ଦିଦି ଜଣଙ୍କ ତାଙ୍କୁ। କିଛି ଜଣା ନାହିଁ ସେ ଖାଲି ହଁ ହଁ ନା ନା କଣ କ କ
ଆଉ ରହିଲ କୋଉ ନା କହିଲ ତାଙ୍କର।
ତନୁ ଠାକୁର କି?
ତାଙ୍କ ସହିତ କଥା ହେଇଛ?
ଆପଣଙ୍କ କଥା ହେଇଛନ୍ତି?
ନା ମୁଁ ତ କଥା ହେଇନି କିନ୍ତୁ ତାଙ୍କ ସହିତ ମୁଁ ମେସେଜରେ ଯେତିକି ଶଇଲି ମାନେ ତାଙ୍କ ସହିତ କ କଥା ହେଇନି ଟୋଟାଲି କହିବାକୁ ଗଲେ ଯେତେବେଳେ ବି କଥା ହବାକୁ ଥିବ ଆଇଦର ଗ୍ଲିଚ ହବ। ନହେଲେ ମୁଁ ଫ୍ରି ହେଲା ବେଳକୁ ସେ ଫ୍ରି ନ ଥିବେ ସେ ଫ୍ରି ହେଲା ବେଳକୁ ମୁଁ ନାହିଁ।
ସିଏ ମେସେଜ ସିଏ ମେସେଜ କରିଥିଲେ ନା?
ଉଁ ନାଇ ସିଏ ମେସେଜ କରିଥି। ମୋର ମନେ ପଡୁନି ମୁଁ କରିଥିଲି ନା ସିଏ କରିଥିଲେ ହଁ ସିଏ କରିଥିଲେ ସିଏ କରିଥି
ହଁ ମତେ ସେଇ କରିଥିଲେ। ମୁଁ କଥା ହେଲି ମୁଁ କହିଲି ଆଙ୍କ ସହିତ କଥା ହବାଟା ବ୍ୟଥା ଆଙ୍କ ସହିତ କଥା ହବା କଥା ନୁ ମୁଁ ହେଲିନି ମ
ମାନେ କେନ୍ତି ଭଲ
ତାଙ୍କୁ ଜଣା ନାଇଁ ସିଏ ଆଲି ନା ଥଙ୍ଗ ଥଙ୍ଗ ଥଙ୍ଗ ଥଙ୍ଗ ହେଇ କଥା ହଉଥିଲେ ତାଙ୍କ ତୁ କଥା ହବ ନେ ଅସୁବିଦା।
କାରଣ ସିଏ ଭଲ ହିସାବରେ ତ ଏଗାରଟା ରାତିରେ ମେସେଜ୍ କରୁଛନ୍ତି ଫ୍ରି ଅଛ କି ନା ନାଇଁ ମୁଁ କଇଲି ହଁ।
ଫୁଣି ଏଗାର ସିଏ କଁ ଭାବୁ ଭାବୁଚିନ୍ତି କଇଲେ ସିଏ ଭାବୁଚନ୍ତି ଏଜେ ସେମ୍ ବୋଧେ ଯେମିତି ଜାଣିଦଉଚନ୍ତି ଛୋଟ ବୋଲି ତାଙ୍କ ପୁରା ମନ ଛାଡି ଯାଉଛି।
ଯେତେ ହେଲେ ଯୌବନଟାକୁ ପାଖେରେ ରଖିଲା ହବ ନା ଆଉ।
ମୁଁ ଆଜି ଯାଏଁ କଥା କ କଥା ହେଲେ ମୁଁ ବି କଥା ହେଲି ଲାଷ୍ଟକୁୁ ପଚାରିଲେ କେତେ ମୁଁ କଇଦେନି ପ୍ଲସ ଟୁ ସରିଲା। କହିଲେ ଛୋଟ ହବ ମୁଁ ପା ହେଁ ହେଁ ହେଁ। କଁ କଇବି ଛାଡ।
କହିଆକୁ ଗଲେ ଯେତିକି ଜଣ ଅଛ ସବୁ ସବୁ ସେ ଫାଷ୍ଟ ଇୟର ସେକେଣ୍ଡ ଇୟର
ଆଉ ଭଏସଟା କଟୁଚି ଆପଣଙ୍କର ବୋଧେ।
ଏଇ ବ୍ଲୁଟୁଥ ଯୋଗୁ ଟିକେ ତ୍ରୁଟି ହଉଥିବ କିନ୍ତୁ ଯେହେତୁ ଉଁ ବିନା ବ୍ଲୁଟୁଥରେ ଆ ମୋର ଗୋଟେ ପାର୍ଟନର ଭଏସ୍ ବି ଏତେ ଭଲକି ଶୁଭା ହଉନି କାଇଁନା ଏଥିରେ ଲାଉଡ ସ୍ ବାର ସିଷ୍ଟମ ନାହିଁ ତ ସେଥିପାଇଁ ଟିକେ ଅସୁବିଧା ହଉଛି। ଏ ମୋ ବ୍ଲୁଟୁଥଟା କନେକ୍ଟ କରୁଛି।
ମୁଁ ଆପଣଙ୍କୁ କହୁଥିଲି ପୁରୀ ଯିବେ ବୋଲି କଣ ହେଲା?
ପୁରୀ ହଁ ଏ ରଥଯାତ୍ରାକୁ ଯିବି ବୋଲି ତ ଭାବିଚି ଆଉ ରଥଯାତ୍ରାକୁ
ଆଛା ଆଛା। ମତେ ପ୍ରୀତମ ବନ୍ଧୁ ଜଣଙ୍କ ବି କହୁ ଥିଲେ ଯିବା ପାଇଁ ମୁଁ କହୁଥିଲି ଦେଖିଆ ବୋଲି।
ସିଏ ବି କହୁଥେଲା ଦେଖିଆ ଯିବା।
ଆଜ୍ଞା।
ସମୟ ସରିଲାଣି ଆମେ ଏବେ ବିଦାୟ ନବା।
ଆଜ୍ଞା ଆଜ୍ଞା ଜୟ ଜଗ